ହାଲୋ ତମେ କଣ ଉଠଉନ?
ଆରେ ମୋର ସେଟା ରେ ଉଠୁନି ହୁଁ ହୁଁ।
ଅଁ ହଁ ହଁ ଜାଣି ଶୁଣି ଉଠଉନ
ନାଁ ଏଟା ଥିଲି ନା ସେ ଝାଳ ହେଇ ଯାଇ ଉଠୁନି।
ହୁଁ।
ଜାଣି ଶୁଣି କାଇଁ ଉଠେଇବିନି ସେତେବେଳୁ ହାତ ମାରୁଚି ସେଟା ଉଠୁନି କଲ୍ ଟା।
ତମେ ତ ସେଇ ଯୋଉ ଝିଅଙ୍କ ଭଳିଆ ହେଇଗଲ ଯିଏ କହୁଥିଲେ ନାଇଁ ମୋର ହେଇଗଲା ମୁଁ ଆଉ କାଇଁ କରିବି।
ମ୍ୟାସେଜ୍ ଦେଇଥିଲା।
ହୁଁ।
ମୋର ହେଇଗଲାଣି! ମୁଁ ଆଉ ଦେଲିନି ଆଉ ଥରେ ମେସେଜ୍ ନାମ ନେ ମୋର ହେଇନ ମୁ ତତେ ମେସେଜ୍ ଦେବି ମୁଁ ସହିତ କଥା ହବୁ ନା?
ତ ତାର କଣ ହେଇନି କି?
ତାର ବୋଧେ ହେଇ ହେଇଯାଇ ଥିଲା ତ ପୁଣି କଣ ପାଇଁ ମସେଜ୍ ଦେଇଚି କେୟାଣି?
ତାକୁ ମୋ ନମ୍ୱର୍ ଟା ଦେଇ ଦଉନ।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
ଉଁ।
ଦେଇ ଦଉଛି ରହ୍
ହୁଁ ଦେଇ ଦିଅନ୍ତୁ ମୁଁ ମୋର ଗପନ୍ତି ବସିକି, ସତ୍ୟ ଭାଇ କହିଲା ଏମିତି ଯଦି ଗପିବ ଏ ଆଇ ଯଦି ଏମ୍ ଏଇ ଲେଡ଼ିଜ୍ ମାନଙ୍କଠୁ ସବୁ ଶିକିବ ମାନେ କେମିତି କଁ କାମ ହବ ତାହେଲେ ଏ ଆଇ ଖାଲି ଝଗଡ଼ା କଳି କିଏ କା ନା ରେ କହୁଛି ଏରା ସବୁ ଶୁଣିକି ସିଏ ପୁରା ଶିକିଯିବ, ଜାଣଯିବ ଯେ ଓଡ଼ିଶାରେ ଏରା ସବୁ ଚାଲିଚି। ହେଲା। ହେଲା ତମମାନଙ୍କୁ ଠୁଁ ସବୁ ଏୟା ସବୁ ଶିଖିବ ଆଉ ହେଲା ଲେଡ଼ିସ୍ ଙ୍କି ଯଦି ଏ ଆଇ ଇ ମାନେ କଥା ସାରା ଲେଡ଼ିସ୍ ଙ୍କ କଥା ରେକର୍ଡ଼ କରିବ ସେ ଆଉ କଣ କରିବ ସେ ଏଟା ଆ
ସତ୍ୟ ଭାଇ ସେ ଦିନରୁ ଗାଁ ରେ ଅଛନ୍ତି?
ନାଇଁ ନାଇଁ ସତ୍ୟ ଭାଇ ରାଉରକେଲା ରେ। ଉଁ ଉଁ।
କୁହ କଣ?
ଆପଣ ମାନେ ଖୁସି ତ? ଆଜି ଯାଇଥିଲୁ ଉ କୁଆଡେ କୁଆଡେ ବୁଲିଚି ଜାଣିଚ? ପୁରା ଗଲୁ ବିଶୁ ହରିକା ସକାଳୁ ବାହାରିଲୁ ବାହାରିକି ଗଲୁ ସୋନପୁର। ହେଲା ଫାଷ୍ଟ ଉଲୁଣ୍ଡା ଉଲୁଣ୍ଡାରେ ଏଠୁ କାମ କରିକି ଗଲୁ ସୋନପୁର। ସୋନପୁରରୁ ସେଇଠୁ ଉ ଦିଇଟା ତିନିଟା ଯାଗା କାମ କଲୁ ଦିଇଟା ଆଳକୁ ଗଲୁ ଠୁ ଢାବାରେ ଖାଇକି ଏଠୁ ଗଲୁ ବିନକା ହେଠୁ ବିନକାରେ ହେଠୁ କାମ କରିକି ସେଠୁ ବାହାରି ଲୁ ବିନକା ବାହାରିକି ଯାଇକି ପହଞ୍ଚିଲୁ ଡୁଙ୍ଗରି ବାଲି। ଡୁଙ୍ଗୁରୀ ବାଲି ରେ ଭଲ କାମ ହେଲା ତାପରେ ଆସିଲୁ ବରଗଡ଼। ବରଗଡ୍ ରୁ ବରପାଲି ବରପାଲି ରେ ଆସି ସମ୍ବଲପୁର ପୁରା ଦିନମାନ ଖାଲି ବୁଲି ଲୁ ନଅଟା ଯାତେ। ସେମାନେ କହିଲେ କଲେ ଆମେ କଉ ଦିନ ବି ନଅଟା ଯାାତେ କାମ କରିନଥିଲୁ। ଆଜି ଭଲ ଆମର ଟୋଟାଲ ବାକି ଥିଲା ଆଉ ପଚିଶଶ ପିସ୍ ଆଉ ମାନେ ରହିଛି କେତେ ସାତ ଦୁଇ ନଅ ଦିନି ପଚିଶ ପିସରୁ ଆମେ ଆଜି ଆଣିଛୁ ହାରି ପାଖାପାଖି ବାରଶହ ତେରଶହ ପିସ୍ ଅର୍ଡ଼ର। ହୁଁ। ସେଇଆ ପା। ଆଉ ଉଁ। କଁ ହେଇଚି? ପିଠା ହଁ ହେଇଗଲା ମୋର। କଣ ଏମତି ଫ୍ୟାନ୍ ପବନ ଟା ସୁବୁଚି ନା କଣ ନା ଜାଣି ଶୁଣି ଦେଖେଇ ଦେଉଛ ଫ୍ୟାନ ପବନରେ କି ନା।
ଫ୍ୟାନ ପବନ କାଇଁ ହବ।
ହେଇପା ଏଇନେ ବନ୍ଦ କରିଦେଲା ହେଟାକୁ।
ମୁଁ ଫ୍ୟାନ୍ ପବନଟା ଦେଇଥିଲି ତ।
କାଲିଠୁ ବଢିଆ ଆଉ, ମୋ ଝିଅ ଖାଲି ଡେଇଁବ ଆଉ।
ଯାହା ପାଇଁ ଲାଗିଛି ସେ ଖୁସି ହବନା।
ଉଁ-ଉଁ-ଉଁ କା ପାଇଁ ତମ ପାଇଁ ଲାଗିନି?
ନା।
ଆ-ଉ
ମୋ ପାଇଁ କିଛି ନାହିଁ ସବୁ ତାରି ପାଇଁ।
ଉଁ।
ଆମକୁ କାହିଁ କିଏ ପଚାରେ।
ଉଁ ଗାଲୁଆ କଥାଗୁରା ଯିଏ କହିବ ମୋତେ ଭାରି ରାଗ ମାଡେ।
ଆଉ କହୁନ ସତ କଥା ନୁହଁ।
କଣ ତା ପାଇଁ ଲାଗିଛି?
ଅ କିିଛି ନା।
କାଇଁ ଏମିତି ହଉଚ?
ମୋ ମୁଣ୍ଡ ସତରେ କିଛି କାମ କରୁନି ଜାଣିଛ ନା। ପାଗଳ ହେଇଗଲଣି
ଦେଖ ଏଇଥିପାଇଁ ତମେ ଚି-ଚି ଉଁ।
ଦୁଃଖ କେହି ବୁଝୁନାହାଁନ୍ତି।
ତମର ହଉଛି କଣ ତାହେଲେ କହୁନ। ମୁଁ ରଖୁଛି ତାହେଲେ ଏଥର।
ନାଇଁ କୁହ।
ନାହିଁ ମୁଁ ଏ ବାଜେ କଥାରା କାହିଁ ହେବି ତାହେଲେ।
ଖାଉନ ପିଠା ଥଣ୍ଡା ହେଇଯିବଣି। ରାଧିକା ଦିଦି ଆସିଲେଣି?
ନାଇଁ।
ମୋ ଚପଲ ଦିଟା ଏପଟେ ଫି ଫିଙ୍ଗିଦେବ ତ ଏପଟକୁ ଦିଟାଙ୍କ।
ମୁଁ ଅଛି।
ନା-ନା ତମେ ପଳେଇଥିବ ସେପଟେ ତମେ ଏପଟୁ ଥୋଇଦେବ ଡଷ୍ଟବିନ୍ ପାଖକୁ। ତାକୁ ଦେଖିଲେ କହିବ।
କାହାକୁ?
ତାକୁ।
କଣ କହିବି?
ତା ଚପଲଟା ତମେ କଣ ପାଇଁ ପିନ୍ଧିକି ଯାଉଛ? ନ କହିଲେ ମୁଁ ତ ଗଲେ କହିବି ଆଉ। ଭାଉଜ କହିଲେ ମୋ ଚପଲ ତ ଅଛି ସେ ତ କେତେଥର ପିନ୍ଧିକି ଯିବୁହେରି ମୁଁ କହିଲି ନାଇଁ ମ। ତମ ପାାଦ ହବନି ତା ଗୋଡ଼କୁ ସେଥିପାଇଁ ମୋର ପିନ୍ଧି ଯାଉଛି।
ହୁଁ।
ସେ ସେଇଠି ଚପ୍ ବୁଟ୍ ରେ ଚାବି ରଖିବା ପାଇଁ କହି-କହୁଥି-ଲେ କହୁଥିଲେ, କହିଲେ ନା-ନା ଏ ଚପ୍ ପଲ ଫପଲ ପିନ୍ଧୁଛି ଯଦି ଦେଖିଥିବ ଚାବି ଖୋଲିକି ବୁଲିବ ଘର ସାରା। ଆ ଉପରେ ବିଶ୍ୱାସ ନାହିଁ।
ନିଶ୍ଚ
ଫାଲତୁ ଝିଅଟା।
ହଁ।
ମାଉସୀଙ୍କ ଆଗରେ ବସି କହୁଚି ମୋ ନାଁଆରେ।
କୋଉ ମାଉସି ନାରେ।
ଭାଉଜଙ୍କ ବୋଉ।
ହଁ ହଁ ହଁ।
କୋଉଛି ସେ ନେଇକି ଫିଙ୍ଗୁଛନ୍ତି। ମୋତେ ଯେମିତି ଦେଖ ଦେଖିଲା ଭଳିଆ କହିଲେ ନାଇଁ। ଆଉ ଫୁଲ ହେଇଗଲା ତ ଆଣିଥିଲି ପିଙ୍ଗି ହେଲା କି ତାଙ୍କ ଆଗରୁ ତାଙ୍କ ମାଇଁ ନା ମାଉସୀ କିଏ ଆସିଥିଲେ ନେଇ ଫିଙ୍ଗୁଥିଲେ?
ତାହେଲେ ମାଇଁ ମାଉସୀ ନେଇ ଫିଙ୍ଗି ଦେଇଥିବେ ବୋଧେ।
କେହି ଫିଙ୍ଗି ନାହାଁନ୍ତି ମୋ ଛଡ଼ା। ଆରେ ମା ମାଉସୀତ ଯେଉଁଦିନ ରାତିରେ ଆସିଲେ ତା ପରଦିନ ସକାଳକୁ ମାଇଁ ଘରି ଆଇଲେ। ମୁଁ ତ ମାଇଁ ତୁମେ ସବୁ ଖାଇ ପି ସାଇଲେ ମୋତେ ତଳେ ନେଇକି ଗୋଟେ ଜରି ଫିଙ୍ଗିକି ଆସିଲି। ସେଇଦିନ। ମାଇଁ ଠିଆଇ ବାଲୁକନି ଠିଆଇଥିଲେ। ମୁଁ ନେଇକି ତଳେ ପୁରା ଫିଙ୍ଗିକି ସେଉଁଠୁ ଆସିଲି। ତା ପରଦିନ ଯେଉଁ ରିଙ୍କି ସକାଳୁ ପଳେଇନଥିଲା କି। ତମେ ଯେଉଁ ମୁଁ ଆଇଲା ବେଳକୁ ଦୁଇଟା ଟାଟିଆ ମାଜୁଥିଲ। ସେତିବେଳେ ମୁଁ କୋଉଠି ଫିଙ୍ଗି ଫିଙ୍ଗି ବୋଲି ପାରିଲିନି ମୁ କହିଲି ଉପରେ ଯାଉଚି ଠିଆ ହେଇକି ଫିଙ୍ଗିଦେବି। ଗଲାବେଳକୁ ସେ କବାଟ ଟା କଣ ହେଇଛି ପବନରେ ଜାମ୍ ହେଇଯାଉଛି ମାନେ ତାହା କହିବା କଥା। କି ପବନରେ ଏଟା ଜାମ୍ ହେଇଯାଉଛି। ମୁଁ ତା ଆଗରୁ ଥରେ ଯାଇ ବାଡ଼େଇଥିଲି। ଏ ଫିଟିଲାନି ମୁଁ ଭାବିଲି ବୋଧେ ସିଏ ଦେଇ ଦେଇଛି। ବହାରୁଆ ସେପଟୁଆ ନା ସେଦିନ ଯାଇ ବାଡ଼େଇଲେ ସେ ସୁଟି ସେଇଠି ଥିଲା କହିଲା ନାଇଁ ଏଟା ଦେଇନି ଏଇଟା ପବନରୁ ଟାଇଟ୍ ହେଇଯାଉଛି। ମୁଁ କହିଲି, ଆଉ ସେଥିପାଇଁ ମୁଁ କାଲି ଆସି ବାଡ଼େଇ ବାଡ଼େଇ ଗଲି ଆଉ ଫିଟିଲାନି ଆଉ। ଆଉ କହିଲେ କଣ କ ପାଇଁ ଆସିଥିଲୁ? କହିଲି ନାଇଁ ଅଳିଆଟା ଫିଙ୍ଗିଥାଆନ୍ତି ଯେ ଆଜି ଅଳିଆ ଗାଡ଼ି ଟା ଆସିନି। ସେଦିନ ବି ଆସିନଥିଲା ଅଳିଆ ଗାଡି। ସତେ ତଳେ ଗ ଗଦା କରୁଥିଲା। ଥିଲାବେଳେ ଆମକୁ କ ତମେ ତ ଏଇ ତଳେ ଫୁଲ କରିସାରିଲଣି ଆଉ। କହୁଛନ୍ତି ହଁ, ମୁଁ ତ ଏକୁଟିଆ ଫୋନ୍ କରିୁଥିଲି ଆଉ ହେଲା।
ହଁ।
ସେଠୁ ମୁଁ ସେଠୁ କହିଲି ଆସିଛି ଫିଙ୍ଗିବା ଲାଗି ଲୋକ ଆମର ଅଧିକ ହେଇଯାଇଥିଲା ତ। ଏଇ ବାସନ ଫାସନ ଗୁଡା ବେଶୀ ପଡ଼ିଛି ଆଉ। ଅଳିଆ ଗାଡିଟା ଆସିଲି ଯେ ମୁଁ ଏଇଠି ଫିଙ୍ଗି ଦେଇକି ଯାଉଛି। ମୁଁ ଠିଆ ହୋଇକି ଟେକି ହେଇ ଫିଙ୍ଗୁଥିଲି ହେଲା। କହିଲା, ତୁମେ ପାରିବନି ତୁମେ ଏଇ ବାଲ୍ଟି ରେ ପୁରେଇ ଦେଇ ଯାଅ। ସିଏ ଆଇିଲେ କହିବି ଫିଙ୍ଗିଦେବେ। ମୁଁ କହିଲି ନାଇଁ ନାଇଁ ଅଇଁଠାକୁରା ସେ କଣ ଫିଙ୍ଗିବେ କି ନାଇ ସେଟା ତ ଜରିରେ ପଶଛି। ତୁମେ ଏ ବାଲ୍ଟିରେ ପୁରାଅ ସେ ଫିଙ୍ଗିଦେବେ ତୁମେ କାହିଁ ଟେକି ହେଇ ଫିଙ୍ଗୁଛ ପାରିବନି ପଡ଼ିବ ହେଲା।
ହୁଁ।
ପୁରେଇଦେଲି ସେଇଠୁ କହିଲା ଝିଅ କଣ କରୁଛି? ଝିଅଟାକୁ ଏକା ଶୋଇକି ଆସିଛ ମୁଁ କହିଲେ ନାଇଁ ନହିଁ ତା ମା ଆସିଛନ୍ତି। ତା ମା ଅଛନ୍ତି ନା କାଲି ପାଟି ସୁଭୁଥିଲା କିଏ ଆସିଥିଲେ? ମୁଁ କହୁଛି ଆମ ମାଇଁ ଶାଶୁ, ମାଉସୀ ଶାଶୁ ସବୁ ଆସିଥିଲେ ତ।
ତାପରେ ସେ କୁଆଡେ ତୁମକୁ ପଚାରିଥିଲା କି ତଳେ ରୋହନ୍ ଜନ୍ମଦିନ ଦିନ କାହିଁ ଆସିନାହାଁନ୍ତି ବୋଲି।
ସିଏ।
ହଁ ମୁଁ ଯାଇନି ବୋଲି
ହଁ ସି ମତେ ସେ ସେ ଭାଉଜ ପଚାରୁଥିଲେ, ତଳ ଭାଉଜ। ତାପରେ ସତ୍ୟ ଭାଇଙ୍କ ସ୍ତ୍ରୀ କହିଲେ କି ସେ ତାଙ୍କ ଘର ଲୋକ ଅଛନ୍ତି ବୋଲି ସେ ଆସୁନାହାନ୍ତି।
ହଁ କହିଲା ଆଉ କହିଲା କି ମୁଁ ଗଲିନି। ମୁଁ କହିଲି ନାଇଁ ମୁଁ ଯାଇଥାନ୍ତି ଭାଉଜ ଡାକୁଥିଲେ ଯେ, ଆଉ ଆମ ଘରେ ଟିକେ ଲୋକ ଥିଲେ। ଆଉ ସମସ୍ତେ ଥିଲେ ଆଉ ସେମାନେ ସବୁ ଖାଇନଥିଲେ ମୁଁ କେମିତି ବୋହୁଟା ପଳେଇ ଯାଇଥାନ୍ତି ହେଲା, ଏ ଖରାପ କଥା ନାଇଁ ନାଇଁ ଭାଉଜଙ୍କୁ ବି କହିକି ଆସିଲି ଭାଉଜ ସମସ୍ତେ ଅଛନ୍ତି, ନା ହଁ ଭାଇ କି ପଚାରୁଥିଲି ଯେ, ଭାଇ କହିଲେ ସେ ଆସିଚନ୍ତି ସମସ୍ତେ ସେଥିପାଇଁ ଆସିବନି ଆଉ।
ହୁଁ।
ହଉ କହିଲା ତା ଝିଅଟା ମତେ ଅନେଇଥିଲା ଯେ ମୁଁ ତା ଖାଲି ଟିକେ ଲାଗି ଦେଇ ତା ସାଙ୍ଗେ ପଳେଇଆଇଲି। ସେ ବସିକି କହୁଚି ମାଉସୀଙ୍କ ଆଗରେ ସେ ନେଇକି ଫିଙ୍ଗୁଛନ୍ତି ସବୁବେଳେ ଅଳିଆ ସେଠି। ଭାଉଜ କହିଲେ ସେ ସବୁବେଳେ ପଡିଲେ ସିଏତ ତଳେ ନେଇ ଫିଙ୍ଗନ୍ତି, ସେଦିନ ତାଙ୍କ ଘରେ ଲୋକ୍ ଲୋକ ଅଧିକାହେଇଥିଲେ ମୁଁ ପା ଏଇଟି ଠିଆ ହେଇଥିଲି ସେମାନେ ନେଇକି ଗଲେ ନା ହଁ ହଁ ସେ ନେଇକି କି ଯାଇଥିଲେ ମାଉସୀ କହିଲେ ମା ବୋଉକୁ ତ ସେ କହୁଥିଲା ମୁଁ ତ ଆଇଲି ସେ ଘର ଭିତରୁ ଆଉ। ମୁଁ କଣ କହୁଚ ତା ନାଁରେ ମୁଁ ଶୁଣେଇ। ଦେଖିଲାବେଳକୁ ନିଜେ କୋଉ ଦିନ ବି ଫିଙ୍ଗୁନି ଆଣି ଆଣିକି ଡଷ୍ଟ ପି ଅଳିଆ ଗାଡ଼ିରେ।
ହଁବା କୋଉ ଦିନ ନାଇଁ।
ସେ ସବୁବେଳେ ସେଇଠି ଠିଆହେଇ ପିଙ୍ଗୁ ଥବ ହେଲା କେବେନାଇଁ।
କୋଉ ତଳକୁ ପକଉଚନ୍ତି?
ସେ ଠିଆ ହେଇକି ସବୁ ସେପଟକୁ ଫିଙ୍ଗି ଦଉଚି, ଆମ ଯୋଉ ଝର ତା ଝିଅ ଯୋଉ ପଟରେ ପକେଇନି କି ଯୋଉପଟ ଚାବି ସେଇ ପଟେ ଅଳିଆ ପଡ଼ୁନି କି? ସେ ସେଇ ପଟୁ ହିଁ ଫିଙ୍ଗୁଚି।
ହଁ, ତାଙ୍କୁ ତ ମୁଁ କେବେ ଦେଖୁନି ଆସିଆର?
ସିଏ ତ ବାହାରେନି କେବେ, ତା ସ୍ୱାମୀ ତ କେବେନାଇଁ।
ଠିକ୍ ଠିକ୍ ଠିକ୍ ସୁସ୍ମି ମାଡାମ୍ କହୁଚନ୍ତି ଆଉ।
ହ ହଉ ରଖୁଚି।
କଁ ମାଇଁ? ହେଇଗଲା କି ପାଁସ୍ଟା?
ହୁଁ।
କେତେ ଟା ମିଣ୍ଟି ହେଇଗଲାଣି?
ଦଶଟା ସଇତିରିଶ୍।
ଅ ହଉ।